ହ୍ୟାଲୋ!
ହଁ।
କଲେଜ ଯାଇଥିଲୁ ଆଜି?
ହଁ ଯାଇଥିଲି।
ପଳେଇ ଯାଇଥିଲୁ କିରେ
କଣ ପାଇଁ ଯାଆନ୍ତି କଲେଜ କି?
ନାଇଁ ମୁଁ ତୁ ତ ପାଠ ପଢି ଯାଉନୁଁ ଜାଣିଛି
ହୁଁ ସଉଠୁ
ତାହଲେ
ଖାଇ ସାରିଲୁଣି?
ହଁ ଜଷ୍ଟ ଖାଇଥିଲି ଆଉ ଘଣ୍ଟା ତଳେ ଆଉ।
ଆଉ କଣ କରୁଛୁ?
ଏବେ ବର୍ଷା ପାଗରେ ବର୍ଷା ଦେଖୁଛି।
ବର୍ଷା ତମ ଆଡେ ହଉଛି କି?
ହୁଁ ତମ ଆଡେ ବର୍ଷା ବର୍ଷେ ହେଇଛି ନା ନାଇ?
ବର୍ଷା ତ ଏଇ ମାସରେ ଲାଗି ରହିବ ଆଉ।
ହଁ ବା। କ୍ରିକେଟ ଟିକେ ଖେଳି ହଉନି ଆଉ।
ହଁ ସେଇଟା ଟିକେ ଏଇ ଯୋଉ ମାରିଦେଇ ଯୋଉ ବଲ୍ ଟା ବେକ ମଳ ଯୋଉ ମାରିଦେଲା ବଲ୍ ଟା
ପୁରା
ହଁ ପରା
ଦାଁକୁ ଉଠିଲା ନା!
ହଁ ହ।
ଆଉ ଖାଇଛ କେତେବେଳେ ଖାଇଲ ଆଜି?
ଏଇନେ ଦଶଟା ଖାଇକି ବହିଛି ମୁଁ ପା
ଓହୋ ପାଞ୍ଚ ଛଅଟା ବେଳେ।
ହଁ।
ହୁଁ ହୁଁ।
ଆଉ ବାହାଘର ଭଲ ହେଲା?
ଓ ହୋ।
ଯାଇଥିଲୁ ମନ୍ଦିର ବାହାଘର କଲେ ପା ତାଙ୍କର
ହୁଁ ହୁଁ।
ଆଉ।
ତୁ କୁକୁରଟା ହୋଇ ଭୁକି ହୋଇଛୁ ତ ସେଇଥିପାଇଁ।
ଓ ହୋ।
ସାନ ଲଣ୍ଡା କୁକୁର ଗୋଟେ
କୁକୁର ଟେ
ହୁଁ।
କୋରଆନୁ କଣ ଆଉ ଇଏ।
କୁହ ଲଣ୍ଡାଟା ଛୁଟିଆ ଟା ଆଉ।
ଓ ଏଇଟା କି ଏଇରାକ ମୁ ବାଡେ ପାହାରେ ପାହାରେ ଦେଲେ ସେ ପଳେଇବେ।
ହୁଁ ବେଶୀ ଚଢିଲେ ସେଇଟା
ମୁଣ୍ଡରେ ଚଢି ଯାଉଛନ୍ତି ନା
ହୁଁ।
ଆଉ କଣ କହୁଛୁ କହ? ତମ ଆଡେ ଯାତ୍ରା କେମିତି ହଉଛି କହିଲୁ?
ଯାତ୍ରା
ହଁ।
ଆମର ହଉଛି ଚାର୍ଦୋଳ ଯାତ୍ରା।
ଚାରିଦୋଲ ଯାତ୍ରା।
ହଁ। ଦୋଳ ଯାତ୍ରା
ହଁ।
ହଉଟି ତାପରେ ଆମର ଗୋଟେ ବର୍ଷ କଣ ହେଇଥିଲା କହିଲୁ? ଯାତ୍ରା ହେଇଉଥିଲା।
ହଁ।
ହେଲେ ଆମର ଗୋଟେ ବର୍ଷ ଯାତ୍ରା ହେଇନଥିଲା ଏଇ ବର୍ଷ ଯାତ୍ରା ହେଇଥିଲା।
କଣ ପାଇଁ ହେଇନଥିଲା ଗୋଟେ ବର୍ଷ?
ଟିକେ ଆମ ଗାଁ ଲୋକରା ଟିକେ ଭଲସେ ବୁଝିଥିଲେ ତ ସେଥିପାଇଁ ସେ ହଁ କହିକି ଆସିଲାନି ଆଉ।
ଓହୋ।
ଏଇପାଳି ହେ ହେଇଥିଲା ପ୍ରସେସନ ହେଲା।
ମାନେ ମୁଁ ମୁଁ କାଳେ ଶୁଣିୁଛି ତମ ଗାଁ ଯାତ୍ରା କାଳେ ପୁରା ଖତର୍ନାକ ପୁରା ଯାତ୍ରା ହୁଏ।
ହୁଁ। ଗଉଡ ଫଉଡ ପ୍ରସେସନ ନୁହେଁ ମ
ହଁ।
ବଡ ଡିଜେ ଆସେ ହେଟୁ ତାପରେ ଗଉଡ ବାଡି ଯଉ ଖେଳ ଜାଣିଥିବ
ହଁ ହଁ।
ହେରା ହେଟୁ ତାପରେ ହାଡି ଫାଡି ବାଜା ହେଠୁ ଘୋଡା ଫୁଡା ସବୁ ଆସନ୍ତି।
ମାନ୍ ପ୍ରସେସନ ଟା ତମର ବଡ ବଡ ଆକାରରେ ହୁଏ ନା?
ହୁଁ। ପଡପା ବହୁତ ସାରା ଦୁକାନ ପଡିଥିଲା।
ଆଉ।
ତାପରେ ଯାତ୍ରା ପାଟି ଟା ଏତେ ବଡ ନୁହଁ କି ଏତେ ଛୋଟ ନୁହଁ ମିଡିୟମ ସାଇଜ ର ଆଉ।
ମିଡିୟମ ସାଇଜ ର ମାନେ ଯୋଉ ଯା ଯାତ୍ରା ପାଟି ଆସନ୍ତି କେତେ କେତେ ଲକ୍ଷ ଟଙ୍କା ନିଅନ୍ତି ଯାତ୍ରା କରିବା ପାଇଁ?
ଗୋଟେ ରାତିକୁ ଲକ୍ଷେ ତାହେଲେ ଲକ୍ଷ ଦେଢ ଲକ୍ଷ।
ଗୋଟେ ରାତିକୁୁ ଲଖେ?
ହଁ।
ଟଙ୍କା।
ହୁଁ।
ଏତେ ପଇସା?
ଏତେ ରାତି ସେତେ ଟଙ୍କା ଆଉ।
ଓ ମାଇ ଗଡ୍ ଏତେ ପଇସା ନେଖା ନିଅନ୍ତି? ଆଉ ତମର କେତେ ରାତି ଭଳିଆ କର
ଆମର ଅତି ବେଶୀ ରେ ଦି ରାତି ଅତି କମରେ ରାତି
ଓହୋ ଏମିତି ତାହେଲେ କରନ୍ତି।
ହୁଁ, ତମ ଗାଁରେ ଯାତ୍ରାଫାତ୍ରା, କଣ କଣ ସବୁ ପର୍ବପର୍ବାଣି ହୁଏ?
ଯାତ୍ରା ତ ଆମର ସେଇ ଚାରି ଦୋଳ
ହଁ।
ହଁ।
କଠୁ
ସେଇ ଚାରିଦୁଳରେ ସବୁ ବଡଗିରି ହୁଏ ତା ହେଲେ ଯାତ୍ରା ପେଣ୍ଡାଲ ଟା ଯୋଉ ହୁଏ, ସେଇଟା ତିନଲକ୍ଷ ଚାରିଲକ୍ଷ ମାନେ ନିଅନ୍ତି ଖାଲି ଆଉ।
ପେଣ୍ଡା ଲହାଲି
ପିଣ୍ଡାଲାହେ ଚାଲକ୍ୟ ତାଙ୍କ
ଓହୋ ପ୍ରଶାସନ ନ କତଟ ହଳି
ପ୍ରସିେସନରେ ମିନିମମ୍ ଆଠ ବାର ମାନେ ବାର ଲକ୍ଷ ତେର ଲକ୍ଷ ଖର୍ଚ୍ଚ ହେଇଯାଏ।
ଓହୋ ତମ ଗାଁ ଟା ବହେ ବଡ କି?
ହଁ ବଡ ଗାଁଡେ ଖସିକି ଆଉ।
ତଥାପି କେତେ ଭଳିଆ ଘର ଗାଁଟାରେ ଥିବେ?
ଘର ମିନିମ ଦଶ ହଜାର ପ୍ଲସ ହଁ ମାନେ ଘ ଜଣାପନେଇ, ଜାକି ସମ ରହିନାହାନ୍ତି କି ସେଇଥିପାଇଁ ଏତେ ସବୁ ଇଏ ଆଉ।
ଯୋଉ ଯାତ୍ରା ଟା କଲେ
ହଁ।
ଯୋଉ ଚାନ୍ଦା ଠୁଳେଇକି ସବୁ କଲେ ନା, ପଇସା ସବୁ ସୁଧକୁ ଦିଆହେଇଛି ଆଗରୁ
ଆଗରୁ ସୁଧକୁ ଦିଆଯାଇଛି ଇଆଡେ ପଇସା ଠୁଳଉଛନ୍ତି ପୁଣି ରଖୁଛନ୍ତି ଯେତେ ପଇସା ବଳଲେ ସୁଧକୁ ଲଗଉଛନ୍ତି ପୁଣି
ହୁଁ ହୁଁ ଖାଲି ପ୍ରୋସେସନ ନ ବାରଲକ୍ଷ୍ୟ ନା!
ହଁ ଖାଲି ପ୍ରସେସନ ରେ ବାର ଲକ୍ଷ
ହୁଁ ହୁଁ ଆଉ ଦଶହରା ଫସରା କେମିତି କଣ ହୁଏ?
ଫେମସ ଦସରା
ଫେମସ, ମାନେ ତମ ଗାଁରେ ହୁଏନ ତମାଡୁ କିଛି ଦୂର
ଗାଁ ରେ ନୁହେଁ ଗାଁ ରେ ହୁଏ କିନ୍ତୁ ଗାଁରେ ସେମାନେ ଗୋଟେ ସପାରେଟ କରନ୍ତି ଆଉ ସମସ୍ତେ ଲୋକ ଆଉ।
ହୁଁ ହୁଁ।
ଦଶହରା ଏଇଠି ଯୋଉ ହୁଏ ଏଇଠି ପାଖ ସହରରେ
ହୁଁ।
ପୁରା ବଢଆ ବାଗରହୁଏ।
ଓହୋ ଯୋଉ ଦଶରାର ଗୋଟିଏ ମୂର୍ତ୍ତି
ହଁ।
କେତେ ହଜାର ଭଳିଆ ନିଅନ୍ତି।
ଦଶହରାରେ ମୂର୍ତ୍ତି ଅନୁସାରେ ଯେମିତି ନେଇକି ଭଲ ଭଲ ମୂର୍ତ୍ତି ଯେତେ ମାନେ ଯେତେ ବଡ ବଡ ମାନେ ଯେତେ ହାଇଟ ର ମୂର୍ତ୍ତି ସେତେ ମାନେ ପଇସା ମାନେ ଜାଣ ଗୋଟେ, ଗୋଟେଫୁଟ କୁ ହଜାର ଟଙ୍କା ହେଲେ ଦି ଫୁଟକୁ କେତେ ସେମିତି ଆଉ।
ଓହୋ ଫୁଟୁ ଆନୁସରେ ଆଉ।
ପାଞ୍ଚ ହଜାର, ଛଅଟକୁ ଛହଜାର, ସାତପଟୁ ସାତହଜାର, ଆଠପଟକୁ ଆଠହଜାର, ନଅପଟୁ ନଅହଜାର ଏମିତି ଆଉ।
ଆଉ କଣ ପର୍ବପର୍ବାଣି ହଉ ତମ ଗଁରେ?
ଆମ ଗାଁ ରେ ହନୁମାନ ପୂଜା ହୁଏ ଦଶହରା କୁ।
ହୁଁ, ତମେ ନିଜେ କର?
ହଁ ଆମେ କରୁ।
ଓହୋ ତମେ ଯୋଉ ପିଲା କର କେତେ ଜଣ ଭଳିଆ କର?
ଏ ପିଲା ତ ଆମର ଅଳ୍ପ ପିଲା ଆଉ ନଅ ଦଶ ଜଣ ପିଲା ଆଉ ମାନେ ଦଶ କେବେ ଡେଇନାହାନ୍ତି ସଧାବେଳେ ନଅ, ତିନି
ଓହୋ ହେଟା ସବୁ କେମିତି? କଣ ଆୟୋଜନ କର ସାହିରେ କୋଉଠି ମଝିରେ ନା ଆଉ
ହଁ ପୁରା ସାହିରେ ମଝିରେ ବା ସେଣ୍ଟର ରେ କରାଯାଏ।
ଓ ହୋ। ଶିବ ପୂଜା ନା ହନୁମାନ ପୂଜା?
ହୁଁ ଶିବ ହନୁମାନ ଏମିତି ଯେହେତୁ ମାନେ ଦଶହରା ପୂଜା ଟା ନା ମାନେ ଯୋଉ ଠାକୁର ଏମତି ନାଇଁ ଆଉ ଯେତେବେଳେ ଯୋଉ ଠାକୁର କରା ହଉଛନ୍ତି ଆଉ।
ଆଉ ଖୁଦୁରକୁୁଣି କରାଯାଏ ନା ନାହିଁ ତମ ସାହି ଝିଅ ପିଲାମାନେ କରନ୍ତିନି?
ହଁ କରନ୍ତି।
ହୁଁ ହୁଁ।
ଖୁଦୁରକୁୁଣୀ କରନ୍ତି ହନୁମାନ ପୂଜା ଆମେ କରୁ ମାନେ ଦିଟା ପୂଜା ହୁଏ ଆଉ। ତିନିଟା ପୂଜା ହୁଏ ସରସ୍ଵତୀ ପୂଜା ବି ହୁଏ ଆଉ।
ହୁଁ ଆଉ ପଞ୍ଚୁକ ପଞ୍ଚୁକ ଯୋଉ ପଞ୍ଚୁକ ହେଇଗଲା ଦୀପାବଳି ଏରେ ସବୁ ପାଳନା ନାହିଁ?
ହଁ ପଞ୍ଚୁମ ଦୀପାବଳି ଏରା ତ ପାଳନ କରାଯାଏ ନା।
ହୁଁ ହୁଁ।
ପଞ୍ଚୁକ ହେଟେ ଆଉ ଗୋଟେ ସାଇରେ କରନ୍ତି ବଡ଼ ଆକାରରେ କରନ୍ତି ଭୋଜି ଫୋଜି ସବୁ ଦିଅନ୍ତି।
ହୁଁ।
ଆଉ ତମର ଆଡେ ହୁଏନି ହୁଏନି ପଞ୍ଚୁକ?
ହଁ ପଞ୍ଚୁକ ହୁଏ ପାଞ୍ଚ ଦିନ ଯାକ ଗାଁ ରେ ସବୁ ଠାକୁରଙ୍କ ଗୀତ ବାଜେ ଗୋଟେ ମେଲୋଡ଼ି ଟାଇପର କରା ଯାଏ।
ମେଲୋଡି଼ ଟାଇପି ର କରାଯାଏ?
ହୁଁ ଠାକୁର ପୂଜା ଚାଲିଥାଏ ମାନେ ଦିନ ବେଳା ଟିକେ ମାଳା ପାଳା ହୁଏ ସନ୍ଧ୍ୟାରେ ମେଲୋଡି ହୁଏ ଆଉ।
ମାନେ ପୁରା ଖତରନାକରେ ହୁଏ ତାହେଲେ।
ହୁଁ ପୁରା ଗାଁ ର ପୁରା ମଝିରେ।
କଣ?
ପୁରା ଗାଁ ର ମଝିରେ।
ଗାଁ ମଝିରେ ହୁଏ?
ହୁଁ।
ଓହୋ ବଡ ଆକାର ର ପ୍ରସାଦ ଫସାଦ ଦିଅନ୍ତି ନା ଦିଅନ୍ତିନି?
ହୁଁ ହୁଁ ଲାଷ୍ଟ ଦିନ ଯୋଉ ଜାଣିଥିବୁ ତ?
ହଁ।
ସେ ଲାଷ୍ଟ ଦିନ ସବୁ ଦିଅନ୍ତି ସବୁ ଛୋଟ ପିଲା ବଡ ଲୋକ ସବୁ ଡାକିକି ଦିଅନ୍ତି ଗାଁ ଯାକ ଲୋକଙ୍କୁ ଆଉ।
ଆମର ତ ସେମିତି ସେଇ ଗାଁ ମଝିରେ ହଉଛି ଆଉ ଛୋଟ ପିଲା ବଡ଼ ପିଲା ସମସ୍ତୁଙ୍କୁ ଡାକିନୋଉଛନ୍ତି ଦଉଛନ୍ତି ଆଉ।
ଓ ହୋ। ଆ ଯୋଉ ଲକ୍ଷ୍ମୀ ପୂଜା?
କଣ?
ଲକ୍ଷ୍ମୀ ପୂଜା ହୁଏ ନା
ହଁ ଲକ୍ଷ୍ମୀ ପୂଜା ହୁଏ ଲକ୍ଷ୍ମୀ ଲକ୍ଷ୍ମୀ ପୂଜାରେ ବି ମାନେ ଏଇ ଦି ପ୍ରସାଦ ଦିଅନ୍ତି। ସେ ଲାଷ୍ଟ ଆଡ଼କୁ ତମ ଆଡ଼େ?
ହଁ ଲକ୍ଷ୍ମୀ ପୂଜା ହୁଏ ଆମର ଲକ୍ଷ୍ମୀ ପୂଜାକୁ
ହଁ ଆମର ଏଠି ଏଇ ରାତିରେ ଦିଆଯାଏ ହେଲେ ଲାଷ୍ଟ ଆଡ଼କୁ ଟିକେ ଦିଆଯାଏ ମାନେ ମଝା ମଝିକୁ ଆଉ। ଆଉ ତମର?
ଆମର ସେଇ ତ ରାତିରେ ଦିଆଯାଏ ଲକ୍ଷ୍ମୀଙ୍କୀ ଆଉ ପ୍ରସାଦ। ଆଉ ଲକ୍ଷ୍ମୀ ପୂଜା ବି ଭଲସେ କରନ୍ତି?
ଭଲସେ କରନ୍ତି, ସେଟା କୋଉଠି ହ ତମର ହୁଏ ।
ଏକାମ୍ ମାନେ ଟିକେ ଆମ ଗାଁ ମଝିରୁ ଟିକେ ଆଗୁକୁ ଆଉ ।
ଓହୋ ଟିକେ ଦୂରରେ ଆଉ ।
ହୁଁ ।
ହେଲେ ପୁରା ଗାଁ ଭିତରେ ତ ।
ହୁଁ ହୁଁ ଗାଁ ଭିତରେ ପୁରା ।
ଗାଁ ଭିତର ତ ଆଉ କଣ ଏଇଠି ଏଇଯାକେଁ ଯିବା ପାଇଁ କେତେ ସମୟ ଲାଗିବ ।
ହୁଁ ଏ ପାଖ ଗଲି ରେ ।
ତୁ ପ୍ରସାଦ ଖାଇଯାଉ ।
ହଁ ।
ମାନେ ତୋ ଭୟସରୁ ତ ଲାଗୁଛି ତୁ ସବୁଠିକି ଦୌଡୁ ବୋଲି ।
ହଁ ହଁ ହେତା ହେରା ଆଉ ଛାଡି ହବ କି?
ମାନେ ମୁଁ ଶୁଣିଛି କାଳେ ତୁ ପରା ଦୁକାନ କହିକି ଥରେ ପ୍ରସାଦ ଖାଇ ପଳେଇଥିଲୁ ।
ହଁ ତାପରେ ମୁଁ ଆଇକି ମୋର କିଛିଟା ସାଙ୍ଗଥିଲେ । ସେମାନଙ୍କୁ କହିଲି ସେମାନେ ସେମାନେ ବି ଦୌଡିଲେ ।
ଆକଚୁଆଲି ସେମାନେ ଯାଉଥିଲେ ହେଲା । ମତେ ମୋ ମୋ ହିସାବେ ରେ ଲାଗୁଛି ସେ ମୋ ସ୍ ସେମାନେ ଯାଉଥିଲେ । ହଁ ଆଉ ତମେ ଯୋଉ ମାନେ କହି ଦେଇକି ଗଲ ଯୋଉ ଏଠେ । ଆମେ ଯାଉଛୁ ଦୁକାନ ତାର ହିଆଡେ ଠୁକି ଦେଇକି ମାଡ ଆଇଛ ଯାଇକି ।
ଓହୋ ଏଠି ତ ଦୋକାନ ଫୋକାନ କିଛି ନାହିଁ ସେଇ ସେଇଠେ ।
ଦୁକାନ ହେଇ ଦୁକାନା ଟା ତାଲେ କଣ ।
ଓ ହେଠି ଦୋକାନ ନାହିଁ ତେ ଆମର । ତା ହେଲେ ଭୁଲ ଭାବିଛନ୍ତି ଆପଣ । ହଉ କାଟିବ ଏଇ କଲ୍ ଟା ।
ହଁ କଲ୍ ଟା କାଟୁଚି ଏୟିନେ, ମୁଁ କଥା ହେଇ ପାରିବିନି ଆଉ ଟିକେ ପରେ କଥା ହେବି ଆଁ ହଉ ରାତିରେ । କଲ କରିବି ଯଦି ।
ଆଁ ।
କଲ୍ କରିବି ।
ହଉ ହଉ ।
ହଉ ।